ହାଲୋ।
ହଁ ନମସ୍କାର ନମସ୍କାର ପୁଅ ନମସ୍କାର। ଆଉ ସାନ ଭାଇ
ଆଉ କଣ କରୁଚ?
ଏଇ ବସିଲି ଏ ବସିଚି ଏଇନା ଟିକେ ଆଉ ଆସିକି ଆଉ। ତମେ କଣ କରୁଛ? ତୁ କଣ କରୁଛୁ?
ଏଇ ବସିକି ଏଇନା ଗେମ୍ ଖେଳ ସରିଲା ଟୁର୍ଣ୍ଣାମେଣ୍ଟ ଖେଳୁ ଥିଲି। ଟୁର୍ଣ୍ଣାମେଣ୍ଟ ଏଇନା ଖେଳ ସଇଲା।
କଣ ଫ୍ରି ଫାୟାର୍?
ହୁଁ।
ଟିକେ ଫ୍ରି ଫାୟାର୍ ବିଷୟରେ କହିଲ?
ଟୁର୍ଣ୍ଣାମେଣ୍ଟ ଏବେ କିନ୍ତୁ ମୁଁ ଖେଳୁଛି ଏଗାରଟା ଖଣ୍ଡ ବେଳୁ ଖେଳୁଛି ଗୋଟେ ଆପ୍ ଅଛି ଡୁଅସ୍ ଟୋଣ୍ଟି ଫାଇଫ୍ ଗୋଟେ ଆପ୍ ଅଛି।
ହୁଁ।
ସେ ଆପ୍ ରେ ଟ ଦଶ ଟଙ୍କା ଡିପୋଜିଟ୍ କରିବ। ପର୍ କିଲା ଆଠ ଟଙ୍କା ଲେଖାଏଁ ମିଳିବ।
ହୁଁ
ମୁଁ କଣ କରୁଛି? ମୋ ସାଙ୍ଗ ମାନଙ୍କୁ ଡାକିକି ନେଇଯାଉଛି। ଯୋଉମାନେ ରେଜିଷ୍ଟର୍ କରିନାହାନ୍ତି। ତାଙ୍କ ଭିତରୁ ମୁଁ ମୋର୍ ସାଙ୍ଗ ମାନଙ୍କୁ ପାଞ୍ଚ ଛଅ ଜଣଙ୍କୁ ଡ଼ାକି ନେଇଯାଉଛି। ତାଙ୍କୁ କହି ଦୋଉଛି ଠିଆ ହୋବେ ଗୋଟେ ଜାଗାରେ ଓହ୍ଲେଇବା ପାଇଁ। ତାଙ୍କୁ ଯାଉଛି। ସାଙ୍ଗେ ସାଙ୍ଗେ ମାରି ଦୋଉଛି ମୋର ପାଞ୍ଚଟା ଖଣ୍ଡେ କିଲ ହେଇ ଯାଉଛି। ଆଉ ସେମିତି ବୁଲିବାଲିକି। ଗୋଟେ ଦି ଟା କିଲ କରିଦଉଛି। ହେଇଯାଉଛି ଦି ଛଅ ସାତ ଟା କିଲ। ଆଜି ସକାଳୁ ଖେଳି ଆରମ୍ଭ କରିଥିଲି। ଦଶଟା ବେଳୁ।
ହୁଁ।
ଛଅ ଟା ମ୍ୟାଚ୍ ଖେଳିଛି। ଶହେ ଚଉରାଳିଶ ଟଙ୍କା ମାନେ ବାହାରିଲା, ସେ ଗେମ୍ ରୁ।
ରୋଜୋଗାର କରିଛନ୍ତି। ଆପଣ ଏମିତି ଡେଲି, ଆପଣ ଏମିତି ଟୋଟାଲ୍ କେତେ ଟଙ୍କା ରୋଜୋଗାର କରି ସାରିଲେଣି?
ମୁଁ ଯେତେବେଳେ ଏଇ ବର୍ଷେ ତଳେ ଖେଳୁଥିଲି। ଟୁର୍ଣ୍ଣାମେଣ୍ଟ ଆପ୍ ରେ ସେ ସବୁ ବ୍ୟାନ୍ ହେଇଥିଲା। ସେ ଆଗରା ସବୁ ପଳେଇ ଥିଲା। ସେ ଆପ୍ ଖେଳୁଥିଲି ଯେତେବେଳେ, ସେତେବେଳ କରିଥିଲି କେତେ? ତିନିଶ ଚାରିଶହ ଟଙ୍କା ରୋଜୋଗାର କରିଥିଲି। ତାପରେ ସେ ଆପ୍ ପଳେଇ ଥିଲା। ଏବେ ଖେଳୁ ଥିଲି। ଗୋଟେ ଆପ୍ ରୁ ଶହେ ଟଙ୍କା ବାହାର କରିଥିଲି। ଆଜି ବାହାର କରିଛି ଦେଢ଼ଶ ଟଙ୍କା।
ହଁ। ସେ ଆ ସେ ପଇସା ଆପଣଙ୍କ ଆକାଉଣ୍ଟକୁ ଆସିବ?
ହଁ। ୟୁ ପି ଆଇଡି ଦେଇକି ପଠେଇ ଦେଲେ। ପଳେଇ ପଇସା ପଳେଇ ଆସିବ।
ଓହ। ଏମିତି କଥା ତାହେଲେ ନାଇଁ? ସେଇଟା ତ ଭଲ ଖେଳ। ଖେଳିକି ଖେଳ କୁ ଖେଳ ଆଉ ଏଇ ମନୋରଞ୍ଜନ
ମୁଁ ତମକୁ ଏଇ ଯୋଉ ଆପ୍ ର ଆପ୍ ର ଲିଙ୍କ ପଠେଇ ଦେବି। ତମେ ବି ଡାଉନଲୋଡ୍ କରିକି ଖେଳି ପାରିବ।
ହଉ। ମୁଁ ଖେଳିବି ଆଉ। ଆଉ କଣ କହୁଛ? ଖାଇଚ କଣ?
ମୁଁ ଖାଇଛି ଏ ଭାତ, ଚିକେନ୍ ତରକାରୀ ଆଉ।
ହିଁ। ଆଉ ମୁଁ ବି ସେଇଆ ଏଇନା ଖାଇକି ଉଠିଲି ଆଉ। ମୁଁ ସକାଳୁ ବୁଝିଲେ ନା? ଉଠିଲି ଆଠ ଟାରେ। ଉଠିକି ଦାନ୍ତ ଘଷି ଦେଇ, ନିତ୍ୟକର୍ମ ଟିକେ ସାରି ଦେଇ, ବୁଝିଲେ କି? ଟିକେ ଫୋନ୍ ଦେଖିଲି। ମୋ ଭାଇ ଜଣଙ୍କ ନଣ୍ଡା ହେବେ ବୋଲି କହିଲେ। ତ ସେ ଘରେ ରହୁଛନ୍ତି। ତ ତାଙ୍କୁ ବା ବାଜି କି କହିଲି ଯା ଟିକେ ବାବାଜୀ ଡାକି ଆଣିବୁ ମୁଁ ଗାଁ ରେ ଯାଇ ବୁଲି ବୁଲି ବୁଲି ଆସିଲି ହେଲେ ବାବାଜୀ କି ପାଇଲିନି ମୁଁ। ମନ ଦୁଃଖରେ ଘରକୁ ଆସିଲି ଆଉ। ତାପରେ ମୁଁ ବା ପା ଫୋନ୍ କଲେ। ଟିକେ ବିଲକୁ ଗଲି ଆମର ଗୋଟେ ସୋଟ ପୋ ବୁଝିଲ କି ପୋଖରୀ କରିଛୁ।
ହଁ
ପୋଖରୀରେ ପାଣି ଯିବା ପାଇଁ ଏକ ଷୋଠଟେ ବସିଛି ତା ଉପରେ ମାଟି ପଡିବ ଆମେ ଯିବା ଆସିବା ପାଇଁ ସୁବିଧା ହବ ତ। ସେଇ ମାଟି ପଡିବ ବୋଲି ଟିକେ ଯାଇକି ମାଟି ପକେଇଲି ମାଟି ପକଉ ପକଉ ଦୁଇ ଘଣ୍ଟା ହେଇଗଲା। ପୁରା କାଦୁଅ ହେଇଗଲି ଯୋଉ ଖରା ହଉଥାଏ। ଦେହ କଣ ହେଇଯାଉଥାଏ ତଥାପି କାମ ତ କରିବାକୁ ପଡିବ ନା ନାଇଁ ବୁଝିଲେ କି।
ହୁଁ
କାମ କରିକି ପୁରା କାଦୁଅ ହେଇଗଲା ସାର୍ଟ। ପ୍ୟାଣ୍ଟ୍ ଫୋନ୍ ଟିକେ କାଦୁଅ ହେଇଗଲା ଲାଗିଗଲା। ତ ତାପରେ ଏଇ ଚପଲ ଟାକୁ ଡିକି ଗାଡି ଡିକିରେ ରଖିଦେଲି। ତାପରେ ଗାଡି ଚଲେଇକି ଖାଲି ପାଦରେ ଆସିଲି ଫେରିଲି ଘରକୁ ଫେରିଲା ବେଳେ ମୋର ଏକ ବନ୍ଧୁଟି ଦେଖା ହେଲା ସେ ଯାଉଥିଲା। ତାଙ୍କ ବନ୍ଧୁ ଘରକୁ ବୁଝିଲେ କି ସିଏ ଏଇନା ଦୁଇ ଦିନି ସେଠାରେ ରହିବେ। ତ ଫେରିଲା ବେଳେ ଆମ ଗ୍ରାମ ପାଖରେ ଏକ ଦୋକାନ ଅଛି ସେଠାରୁ ମୁଁ
ହଁ
ଆମର କପଡ଼ା ସଫା କରିବା ପାଇଁ ଯେହେତୁ କାଦୁଅ ଲାଗିଯାଇଛି ଏକ ଗୁଣ୍ଡ ଆଣିଲି, ଏବଂ କମ୍ଫଟ୍ ଅଛି, ଯଉଁ ବାସେ ପକେଇଲେ। ଜାଣିଛନ୍ତି ନାଁ ତାକୁ କିଣିକି ଆଇଲି। ଗାଧେଇକି ଆସିଲି ସଫା କଲି, ସଫା ସଫା କରି ତାକୁ ଶୁଖେଇକି ବର୍ତ୍ତମାନ ଗାଧେଇକି ପଖାଳ ଟିକେ ଖାଇଦେଲି ଖାଇକି ବସିକି ଫିଲ୍ମ ଦେଖୁଥିଲି ଆଉ, ଭାଇକିଙ୍ଗସ୍ ଗୋଟେ ୱେବ୍ ସିରିଜ ଅଛି ଦେଖୁଥିଲି। ଅବିକା ପଖାଳ ଖାଇ ଯୋଉ ଫୁଣି ଚିକେନ ଭାତ ଖାଇ ଆପଣଙ୍କୁ କଲ କରିଛି ଆଉ ଆପଣ କଣ କୁହନ୍ତୁ କଣ କଲେ ଆଜି ଦିନମାନ?
ମୁଁ ଆଜି ଦିନଟା ସକାଳୁ ଉଠିଲି କେତେ ସାତଟା ବେଳେ କ୍ଷୀର ନେଇକି ଗଲି ଦବା ପାଇଁ। ପାଇଁ ଦାନ୍ତ ଫାନ୍ତ ଘସି, କ୍ଷୀର ନେଇକି ଗଲି ଦବା ପାଇଁ ଦେଇକି ଆସିଲି ଦେଇକି ଆସିକି ବିସ୍କୁଟ ବା ବାଟରୁ ନେଇକି ଆସିଥିଲି ତିନିଟା ଖଣ୍ଡେ ପ୍ୟାକେଟ ତାପରେ ମୁଁ ଖାଇଲି, ଖାଇ ପିଇ ଦେଇକି ପୁଣି ବସିକି ମୋବାଇଲ ଖେଞ୍ଚିଲି ଏଇ ଟୁର୍ଣ୍ଣାମେଣ୍ଟ ଖଣ୍ଡେ ବହେ ଖଣ୍ଡେ ଖେଳିଲି, ରହ ଟୁର୍ଣ୍ଣାମେଣ୍ଟ ଖେଳିଲି। ଟୁର୍ଣ୍ଣାମେଣ୍ଟ ଖେଳିଲା ପରେ ତାପରେ ଗାଧେଇ ପାଧେଇ ଖାଇ ପିଇ ବସିକି ପୁଣି ଟୁର୍ଣାମେଣ୍ଟ ଖେଳିଲି ବସିକି ଏଇନା ତାପରେ
ହଁ
ସାରିକି ଏଇନା ଜିମ୍ ଯିବି। ଜିମ୍ ରେ ଆଜି ଚେଷ୍ଟ ମାରିବି, ଚେଷ୍ଟ ଟ୍ରାଏସେଫ୍। ତାପରେ ମାରିକି ସନ୍ଧ୍ୟା ବେଳକୁ ଆସିବି ଛକରେ ଖଣ୍ଡେ ଛକରେ ଯାଇ ଟିକେ ବୁଲିବି ଯାଇକି। ଛକରେ ବୁଲିବାଲିକି ଗାନ୍ଧି ଛକରେ ଯାଇକି ଗୋଟେ ଜାଗା ଅଛି ଗାନ୍ଧୀ ଛକ ସେଠି। ସେଠି ଯାଇ ବସିବୁ ବସିିକି କଥାବାର୍ତ୍ତା ହବୁ ସାଙ୍ଗମାନେ। ତାପରେ ଯାଇ ଆସିବୁ ଆଉ ଘରକୁ ଆସିବି। ତାପରେ ଘରେ ଆସିକି ପୁଣି ସେଇ ଖିଆ ପିଆ ହବ ମୁଁ କୁକୁର ପୁଣି ଖାଇବା ପିଇବାକୁ ଦେବି। ଖାଇବା ପିଇବାକୁ ଦେଇକି ତାକୁ ପଦାକୁ ନେବି ବୁଲିବା ପାଇଁ।
ହଁ
ବର୍ଷା ଯୋଉ ହଉଛି ପୁଣିତା ବୁଲିବାକୁ ନେଇ ହଉନି ଅଧିକା ସମୟ ପାଇଁ ଆଜି ନେଇପାଇଲିନି। ନେଇକି ଯିବି ରାତିରେ ବୁଲିବା ପାଇଁ ବୁଲେଇକି ଆଣିକି ଘରେ ବାନ୍ଧିବି। ଖାଇବା ପିଇବାକୁ ଦେଇକି ତାପରେ ପୁଣି ଗେମ୍ ଖେଳା ହବ ଆଉ।
ଆପଣ କୁକୁରକୁ ନିଜେ ବୁଲଉଛନ୍ତି ନାଇଁ ତ କୁକୁରକୁ।
ହୁଁ
ଆଉ ତମ ଭାଇ ତୋ ଭାଇ କଣ କରୁଛି?
ସେ ଗେମ୍, ଗେମ୍ ଖେଳ ଚାଲିଛି ତାଙ୍କର।
ଅହଁ। ଆଉ ଆପଣଙ୍କର ଯୋଉ ଆପଣଙ୍କ ପାଖରେ ଯୋଉ ଘରଟି ହେଇଛି ବୁଝିଲେ କି? ଆପଣ ଘର ପାଖରେ ସେ ଘର। କଣ କାମ ସରିଗଲାଣି ନା କଣ ହବ ସେ ବ୍ୟବସ୍ଥା।
କାମ ତାଙ୍କର ଭିତରେ କାମ ବୋଧେ ସରିଗଲାଣି କଣ ମୁଁ ଜାଣିନି। କାମ ସରିଗଲାଣି ବୋଧେ ଘର ପ୍ରତିଷ୍ଠା କରିବେ ଏବେ ଆଉ ଅଳ୍ପ ଦିନ ଭିତରେ ତାପରେ ରହିବେ। ତାପରେ ଆମ ଘର ସାଇଡକି ଯିଏ ଜଣେ ଜାଗା ନେଇଛନ୍ତି ସିଏ ଜଣେ ସିଏ ବି ଘର କରିବେ। ଦିନ୍ ଆରମ୍ଭ କରିବେ ସିଏ ବି ରହିବେ, ତାପରେ ଆହୁରି ସେଠି ତ ଦିଟା ଫ୍ୟାମିଲି ରହିବେ। ତାପରେ ଆମ ଘର ଆଗେରେ ଯୋଉମାନେ ସବୁ ମାଟି ହଁ ତାଙ୍କର ବୋଧେ ଘର ରଙ୍ଗ ଦେଇ ସାରିଲିଣି ତା ଭିତର। ରଙ୍ଗ ଦେଇକି ୱାରିଙ୍ଗ କରିକି ଆଉ ଯୋଉ ଆଉ କଣଟା ଟାଇଲ୍ ଫାଇଲ୍ ପକେଇକି ତାଙ୍କର ସବୁ ତାଲା ପକେଇକି ଅଛି ଘର, ବୋଧେ ଖାଲି ଘର ପ୍ରତିଷ୍ଠା ବାକି ଅଛି।
ନାଇଁ ଆଗ ପଟ ରଙ୍ଗ ଦିଆ ହଇନି ତ, ସେଇଆକୁ ମୁଁ ଭାବିଲି ହେଇନି ନା କଣ। ତାହେଲେ ସବୁ ରଙ୍ଗଦିଆ ସ
ନା ହଁ ଆଗ ପଟେ ବୋଧେ ଟାଇଲ୍ ପକେଇବେ ନ କଣ।
ଓହୋ।
ଆମ ଘର ଆଗେରେ ବି ଲୋକ ଘର କରିବେ ପୁଣି ଦି ତିନିଟା ଲୋକ ଘର କରିବେ। ଏ ପ୍ରୋବ୍ଲେମ୍ ହଉଚି ନା, ଲାଇନ୍ ଟା ଆସିପାରୁନି ନା।
ହୁଁ ତମର ସୁବିଧା ହେଇଗଲା ଭଲ ଆଉ।
ମାନେ ଏକୁଟିଆ ଘର ଆମର ଥିଲା, ଘର ହେଇଯିବ ଚାରି ପାଞ୍ଚଟା ଖଣ୍ଡେ ଘର ହେଇଗଲେ ଆମ ସୁୁବିଧା ହବ କିନ୍ତୁ ଲାଇନ୍ ବାଲା ଏବେ ଲାଇନ୍ ଏବେ ଦଉନହାନ୍ତି ଲାଇନ୍ ବାଲା। ଏ ଯୋଉ ଖୁଣ୍ଟ ପାଇଁ ତାଙ୍କୁ ସବୁ ଆପ୍ଲାଏ କରାହେଇଚି।
ଏ ସେ କଣ ତ ପଇସା ଫଇସା ଡିପୋଜିଟ୍ ହେଇଯାଇଚି। ତାପରେ ଆସିକି ଖାଲି ଯେଇ ଆସିକି ଯୋଣ ଦେଖିକି ଯିବ, ତାପରେ ସେ କେତେ ଦିନ୍ ପରେ ଖୁଣ୍ଟ ଆସିକି ପକେଇବେ ଆଉ।
ଲାଇନ୍ ଟା ନ ରହିଲେ ପୁଣି ଅସୁବିଧା ହଉଚି ଭାରି ଘରେ।
ହଁ ଲାଇନ୍ ନଥିଲେ ଅସୁବିଧା ହବ ଆଉ, କଣ କହିଲେ?
ଗରମ୍ ଯୋଉ ଭଳିଆ ହଉଚି ଏସି ଫେଶି ନହେଲେ
କାଇଁକି ତମର ବା ସେ ଝରକା ବଡ-ବଡ ଝରକା କରିଚ ଚାରିଟା। ସେଇପଟେ ତ ପବନ ଯାଉଚି ଆଉଚି ସବୁବେଳେ ଫାଙ୍କା ଆଉ ଭଲ ପବନ ହବ।
ଆଉ ବର୍ଷା ଦିନ ଆସିଲାଣି ଆଉ। ବର୍ଷା ଦିନ ଆସିଲାଣି କିଛି ନାହିଁ ଯେ, ଏ ଏସି ନେଇ ଆସିଥିବୁ ଗରମ୍ ଫରମ୍ ହଉଛି ଯାହା ହଲେ।
ହୁଁ ଏସି ଲଗା ହବ ବୋଧେ ନାଇଁ? ଆଉ ଖରା ଦିନେ ତମର ଅସୁବିଧା ହଉନଥିବ, କାହିଁକିନା ସେ ସନ୍ଧ୍ୟାବେଳେ ତ
ଖରାଦିନେ ଖରାଦିନେ ଖରା ବେଳେ ଖରା ଦିନେ ଖରା ବେଳେ ଗରମ୍ ହଉଚି ପ୍ରବଳ।
ଓହୋ। ହଁ ଠିକ୍ କଥା ଖରାଦିନେ ଖରା, ଆଉ କୁଲର୍ ଫୁଲର୍ କିଛି ନାହିଁ ନଗେଇନାହାନ୍ତି କି?
ଉଁ ନା କୁଲର୍ ଫୁଲର୍ ନାଇଁ।
ଆଉ ଆପଣଙ୍କ ଯୋଉ ପାନ ଡାଲା ଯୋଉ ଆପଣଙ୍କ ଘରେ ଥିଲା ଅଛି ନା ଏବେ ପାନ ଭଙ୍ଗାକି ଖାଉଚନ୍ତି ନା ଆପଣ?
ହଁ ଆ ମୁଁ ଖାଏନି, ଆମ ଘରେ ଖାଆନ୍ତି ଆମ ଘରେ ଖାଆନ୍ତି।
ଆଉ ଜେଜେଙ୍କ-ଜେଜେଙ୍କ ଦେହ ଏଇନା କେମିତି ଭଲ ନା ଖରାପେ
ଜେଜେ ତାଙ୍କ ପୁରୁଣା ଘରେ ରହୁଛନ୍ତି, ପୁରୁଣା ଘରେ ଆଉ ତାଙ୍କର ସେମ୍ତି ଯାଉ ଦେଖା ଦେଖି କରିବା ପାଇଁ ଆଉ ଠିକ୍-ଠାକ୍ ତ ଅଛନ୍ତି।
ଆଉ ଆପଣ ନୂଆ ଘରୁକୁ ପଳେଇଚନ୍ତି ତମର ସବୁ ନାଇଁ?
ହୁଁ ନୂଆ ଘରୁକୁ ଆମେ ଆସିଲୁଣୁ କେତେ ତିନ ଚାରି ବର୍ଷ ହେଲାଣି ଆସିଲୁଣୁ।
ହୁଁ ଆଉ ତକାରୀ-ତକାରୀ ଦିଆ-ନିଆ ହଉଚି ନା ନାଇଁ?
ନାଇଁ ଏତେ ବାଟକୁ ଆଉ କିଏ, ଏତେ ବାଟକୁ ଆଉ କିଏ ନେଇକି ଯିବ।
ଓହୋ ଆଉ ତକାରୀ ଦିଆହଉନି ନାଇଁ ତାହେଲେ ଜେଜ କଣ ଖାଉଚନ୍ତି, ତାଙ୍କ ଘରେ ଯାହା ହେଉଥିବ ଖାଉଥିବେ ଆଉ।
ହଁ ବଡାପା ଘରେ ତ ଘରେ ଯାହା ହଉଚି
ଓହୋ ଆଉ ତାପରେ ସେ ଖଳାରେ ଆଉ ଏବ ବର୍ଷ ଧାନ କେତେ ହେଲା କେତେ ବସ୍ତା?
ଆମର କେତେ ବସ୍ତା ହେଇନି ମୁଁ ଜାଣିନି, କିନ୍ତୁ ଆମର କେତେ ଦି ମଣେ ନା ଏତେ ଦି ମାଣେ କି କେତେ ହେଇଥିଲା ଏମତି କରିଥିଲୁ। ପାଞ୍ଚଟା ଖଣ୍ଡେ ବିଲ କରିଥିଲୁ।
ହଁ।
ସେ ଯାହା ହେଇଥିଲା ଆଉ।
ଓହୋ।
ଠିକ୍ ଠାକ୍ ଧାନ ହେଇଥିଲା।
ହୁଁ ଆଉ ଆପଣ ଶ ତମର ଯୋଉ ଶଗଡ଼ ଥିଲା ଶଗଡ଼ ଅଛି ନା?
ଶଗଡ ସେ ଆମ ପୁରୁଣା ଘରେ ଅଛି, ଶଗଡ ବଳଦ ଫଳଦ ସବୁ ପୁରୁଣା ଘରେ। ଆମ ନୂଆ ଘରେ ଏଇଗୁରା ସବୁ କିଛି ନାହିଁ।
ଓହୋ ନାଇଁ ସେ ଶଗଡ଼ରେ ଆମେ ବଢିଆ ବହୁତ ଖେଳ ହୁଏ ନା କି ମଜା ହୁଏ ସେଥିରେ। ଆଗ ଯୋଉ କଣ ଖେଳନ୍ତି କିଆଡେ ଡଣ୍ଡି କଣ-କଣ କରନ୍ତି ସେଇଟା କଣ କୁହନ୍ତି?
କଣ କୁହନ୍ତି ସେଟା ମୋର ମନେ ନାହିଁ, କିନ୍ତୁ ସେ ଆଗରେ ପଛରେ ବସିକି
ହୁଁ ଡିପା ମାରନ୍ତି ଡିପା ମାରନ୍ତିନି ଡଣ୍ଡିରେ ଆଉ ପଛରେ ବସିକି। ଆଗେରେ ଯିଏ ଜଣେ ବସିବ, ପଛରେ ବହୁତ ଜଣ ବସିବେ ଚାରି ଜଣ। ଏ ଢିପାମରା ଖେଳ ହୁଏ ନାଇଁ?
ହଁ ହଉ।